ହଁ କେମିତି ଅଛି। ଛଅ
ହଁ ଭଲ ଅଛି ତମେ କେମିତି ଅଛ।
ହଁ ବହୁତ ଭଲ ଅଛି କଣ କରୁଛନ୍ତି ଏବେ?
ମୁଁ ହଇଁ ବସିଥିଲି ତମେ?
ହଁ ମୁଁ ବି ବସିଛି ମୁଁ କହିଲି ଦେଖିବା କଣ କରୁଛନ୍ତି ଟିକେ କଲ କରିଦି ସେଥିପାଇଁ କଲ କଲି।
ମୁଁ ବି ଜଷ୍ଟ କଲ କରିଥାନ୍ତି ଭାବୁଥିଲି କାହିଁକି ନା ମୁଁ ଏଇ ଫୋନ ର ଗ୍ୟାଲେର ଖୋଲୁଥିଲି। ଗ୍ୟାଲେରୀ ସର୍ଚ୍ଚ କରୁ ପରୁ ଦେଖିଲା ଆମର ସେ ଯୋଉ ପିକନିକ୍ ଟାଇମ ର ଫଟୋ ଦେଖିଦେଲି ମୋର ଜଷ୍ଟ ତମକୁ କଲ୍ କରିଥାନ୍ତି ତତ
ନିକ ଟାଇମ ର ଫଟୋ ତୁମ ପାଖରେ ଅଛି।
ହଁ ତମ୍ୱ ପାଖରେ ନାହିଁକି?
ଆରେ ମୋ ମୋବାଇଲ ଯୋଉ ହଜିଗଲଣିି କି। ସେ ଫଟୋ ମୋର କିଛି ଆସିଲା ମୁଁ ଯୋଉ ନିଉ ମୋବାଇଲ କିଣିଲି। ତ ମୋର ଫଟୋ ଯେତ ଟକେ ସେଭ ଥିଲା ଆସିଲା ତ ଆଉ କେତେ ଗୁଡଏ ଫଟୋ ମୋର ପାଉ ହି ନାହିଁ। ଫଟୋ ଆଉ କିଛି।
ଗୁଗଲ ଡ୍ରାଇଭ୍ ରେ ସେ
ହଁ ଗୁଗଲ ଡ୍ରାଇଭରେ ସେଭ କରିଥିଲି ବାକି ମୋର ଦୁଇଟା ମେଲ ନା? ତ କୋଉ ମେ ଡ୍ରାଇଭ ହେଇଥିଲା କିୋ କି ସେ ହେଇ ନଥିଲା ତ କିଛି ଫଟୋ ଗୁଡା ମୁଁ ପାଉନାହିଁ ତ ତମ ପାଖ ଯଦି ପିକନିକ ର ଫଟୋ କିଛି ଥ! ଦେବ ତାହେଲେ ମ ତେ ଦେବ ତ
ହଁ ନିହାତି ଦେବି ମତେ ତ ସେଇ ମାନେ କଥା ମନେ ପଡେଇ ମତେ ଇଚଛା ଅଛି ପୁଣି ଆଉଥରେ ସେ ପ୍ଲାନିଂ ହୁଅନ୍ତା ପୁଣି ସମସ୍ତେ ଯାଆନ୍ତି କେତେ ମଜା କରିଥିଲେ ନ?
ହଁ ଚାଲ କେବେ ପ୍ଲାନିଂ କର ଯିବା କେବେ ଏବେ ତ ବହୁତ ଖରା ନା ଗରମ? ଏବେ ଯାଇ ହେବନି ଆମେ ଶୀତ ଦିନରେ ପ୍ଲାନିଂ କର ବତ ଭଲ ହବ ଜାନୁଆରୀ
ହଁ ଆମେ ତ ଏଇ ଫେବୃଆୀରେ ହିଁ ଯାଇଥିଲ େ ନା ପୁଣି ସେମ ସେ ଅକ୍ଟୋବର ନଭେମ୍ବର ଆଡେ ଯିବା ସେତେବେ ଟିକେ ଟିକେ ଥଣ୍ଡା ଥଣ୍ଡା ବି ଲାଗୁଥିବ।
ହଁ ଅକ୍ଟୋବର ନଭେମ୍ବର କୁ ବି ଖରା ନଥିବ ନା ତ ପାଗଟା ଠିକ ଥିବ? ତ ସେଇ ଟାଇମରେ ଗଲେ ଯାଇକି ବୁଲିକି ଆସିବା। କୁଆଡେ ବୁଲିବାକୁ ଯିବା ପ୍ଲାନିଂ କରିଚ।
ଏଥର ତ ଆମେ ପୁରୀ ଯାଇଥିଲେ। ତ ଆମେ ଗୋଟେ କାମ କରିବା ନେକ୍ ପ୍ଲାନିଙ୍ଗ ଟା ଆମେ ଦାରିଙ୍ଗବାଡି ଯିବା କାରଣ ସେଇ ଟାଇମ ରେ ଦାରିଙ୍ଗବାଡି ବଢିଆ ସୁନ୍ଦର ମାନେ ଯୋଉ କୁହନ୍ତି ଓଡିଶାର କାଶ୍ମୀର ମାନେ ସିରି ଦାରଙ୍ଗବାଡି ଓଡ଼ିଶାରୋ ବହୁତ ସୁନ୍ଦର ଭ ମୁଁ ତ କବେଳେ ଯାଇନି କିନ୍ତୁ ଫୋନରେ ତା ଭି ଦେଖିକି ପୁର ଫିଦା ହେଇଯାଇଛି?
ଆରେ କିନ୍ତୁ ସେଠିକି ମାନେ ଆମେ ଏତେ ଜଣ ଯିବା ପସିବୁଲ ହେବ ତ ମାନେ
ହଁ ହେଇପାରିବ ଆମେ ଯଦି ସେତେବେଳେ କମ ପିଲା ବାହାରିବେ ଟ୍ରାଭେଲର ଗୋଟେ କରିନବା ତ ଟ୍ରାଭେଲରରେ ଆମେ ପଳେଇବା ବହୁତ ଭଲ ମଜା ହବ ଦାରିଙ୍ଗବାଡ ଟା ସବୁଠୁ ବେଷ୍ଟ ମୁଁ ତ ମେଡ ଓଡିଶାର ସବୁଠୁ? ଦାରିଙ୍ଗବାଡ଼ି। ଆଉ ସବୁଆଡେ ତ ମୁଁ ବୁଲି ଆସିଛି ତୀର୍ଥସ୍ଥାନ ମାନେ ତ ସବୁଆଡେ ବୁଲି ଆସିଛି ବାକି ଦାରିଙ୍ଗବାଡି ହିଁ ଯିବାର ଅଛି?
ନାଇଁ ନାଇଁ ଆ ଏବେ ତୀର୍ଥ ସ୍ଥାନ ଏବେ ଯିବାନି ଏବେ ଆମେ ତମେ ଯାହା କହୁଛ ଦାରିଙ୍ଗବାଡି ଯାଇକି ଟିକେ ବୁଲିକି ପଳେଇ ଆସନ୍ତେ।
ହଁ ଠିକ କଥା କାହିଁକି ନା ଆମେ ତୀର୍ଥସ୍ଥାନ ତ ଆଗକୁ ଯାଇପାରିବା ବାକି ଏମିତି ଜାଗା ସବୁ ସାଙ୍ଗମାନାନଙ୍କୁ ସ ବହୁ କଛି ପସନ୍ଦ ନା କଣ କହୁଛ?
ହଁ ହଁ।
ଏଥର କିନ୍ତୁ ପିକିକ ରୋଷେଇ କାମ ଟା ରଖିବାନି କାରଣ ଆର ସରକୁ ବହୁତ ପିଲା ହଇରାଣ ହେଇଯାଇଥିଲେ କିଛି ପିଲା କାମ ବି କରିଥିଲେ କିଛି ପିଲା କାମ କରିନଥିଲେ ବହୁତ ମାନ ଏଜ ବି କରିପାର ନଥିଲେ?
ହଁ ରୋଷେଇ ଆମେ ଯୋଉ ଆରଥରକ ଆମେ କଣ ପାଇଁ ହଇରାଣ ହେଇଗଲେ ଜାଣିଛ ଆମେ ରୋଷେଇଆ ନେଲେନି। ତ ଆମେ ନିଜେ ସବୁ କାଟି ବାଟି ମାନେ କରିବାଟା କେତେ କଷ୍ଟ କହିଲ ଚୁଲି ପାଖରେ ରୋଷେଇ କରିବାଟା? ବହୁତ କଷ୍ଟ ତ ସେଥିପାଇଁ ଆମକୁ ୁ ବୁଲିବାକୁ ଟାଇମ ହିଁ ହେଲାନି।
ପିକନିକ୍ କଲେ ନା ରୋଷଇ ଟା ଏଇଥିପାଇଁ ରଖନ୍ତି ଟିକେ ମଜା ଲାଗେ ମାନ ନିଜ ଟାଇମ୍ ଟାର ବି ସେତିକି ସମୟ ଆମକୁ ସାଥ ଦେଲେ ସିନା ଆମେ ସେତିକି ଟାଇମ୍ ଭିତରେ ବୁଲିବା ବୁଲିକି ପୁଣି ରୋଷେଇବାସ ପୁଣି ଫେରିବାକୁ ତ ସେଥିପାଇଁ ରୋଷେଇ ଏଇଟା ଆମ ପାଇଁ ସୁବିଧା ନୁହଁ ଭାବୁଛି ୟା ଉପରେ ପିକ୍ନିକ୍ ଟା ହେଲେ ରୋଷେଇ କରିବାନି ହୋଟେଲରେ ଖାଇ ନବା।
ହଁ ହଁ ହଁ ରୋଷେୟା ନେଇଗଲେ ସେ । କରି ଦେବ ଆମେ
ଆରେ ମନେ ଅଛି ରିଙ୍କି ଯୋଉ ପୋଟଳ କୁର୍ମା କରିଥିଲା ପୋଟଳ ତ ସିଝି ନଥିଲା। ଆଳୁ ସିଝିବା ଦୂରର କଥା ମାନେ ମୁଁ ସେଟା ମୁଁ ସେ ଭିଡିଓ କରିଥିଲି ବିଶ୍ୱାସ କରିବନି ଭିଡିଓ ଦେଖିକି ମୁଁ ଏବେ ବି ହସୁ ତମକୁ ବି ପଠେଇବି ତମେ ଦେଖିବ ଲି ବୋଲି ହସି ହସି ତମେ ଗଡିଯିବ ସତରେ।
ପୋଟଳ ଟା କେମିତି ସିଜି ନଥିଲା ଯେ?
ମାନେ ସେ କଣ କରିଛି ନା ପୋଟଳ କୁର୍ମା କରିଛି କିନ୍ତୁ ପୋଟଳଟା ଭାଜିବାକୁ ଭୁଲି ଯାଇଛି।
କଞ୍ଚା ପୁଟଳରେ କରିଦେଇଥିଲା।
ତା ମତରେ ଏ ତାପରେ ଟାଇମ୍ ତ ନାହିଁ ମାନେ ପୋଟଳ କୁର୍ମାଟା ଲାଷ୍ଟ୍ ରେ ହେଲା କି ସେ ଭାବିଲା ଯେ ଝିଅମାନେ ଭେଜ୍ ଖାଇବେ ସେ ଭେଜ ଖାଏ ନା ଆଉ ଯୋଉ ମାନେ ଭେଜ୍ ଖାଇବେ ସେଇମାନଙ୍କ ପାଇଁ ପୋଟଳ କୁର୍ମା ଟା କରିଦବା ଆଉ ତ ସେ କଣ କଲା ନା ଆଳୁ ପୋଟଳକୁୁ ଦିଟାକୁ ମିକ୍ସ କରିକି ରାନ୍ଧିଦେଲା ଆଉ। ଆଳୁ ସିଝିବ କଣ ପୋଟଳ ବି ସିଝିଲାନି। ପିଲା ସମସ୍ତେ ହସି ଟିକେ ରହିଛନ୍ତି ସତରେ। ଆଉ ମନେ ଅଛି ଯୋଉ ମାନ ସି ମାନସୀ ଆଇସ୍କ୍ରିମ୍ କିଣିକି ଆଣିଲା ମନେ ଅଛି। ଆଇସ୍କ୍ରିମ୍ ଆଣିକି ଆମ ପାଖରେ ପହ ଞ୍ଚିଲା ବେଳକୁ ମାନେ ଠିକ୍ ଠାକ୍ ଥିଲା। ପିଲା କିନ୍ତୁ କେହି ଖାଇ ପାରିଲେନି ସେ ଫେବୃଆରୀ ଟାଇମ୍ ରେ ବହୁତ ଶୀତ ଥିଲା ନା ଏଥର କେହି ବି ଠିକ୍ ସେ ଖାଇପାରୁ ନଥିଲେ ଆଇସ୍କ୍ରିମ ମତେ ଆଇସ୍କ୍ରିମ୍
ସ୍ଥାନକୁ ଯୋଉ ଯାଉଛନ୍ତି ନା ଆ ମାନେ ଆ ନନ ଭେଜ କରିପାରୁନାହାନ୍ତି ଖାଇ ପାରୁନାହାନ୍ତି। ତ ଏଥର ନନଭେଜ ଖାଇବାକୁ କେ ଦାରିଙ୍ଗିବାଡି ଗଲେ ଆମେ
ହଁ ଦାରିଙ୍ଗବା ହଁ ଖାଉନି ମୁଁ ସେଇ ମାଛ ଯାହା ଟିକେ ଖାଇବି ବାକି ମତେ ତ ସି ଫୁଡରେ ଯାହା ସେ କଙ୍କଡା ମାଛ କଙ୍କଡା ତ ଖାଇବି।
କଙ୍କଡା ତ ମୋ ଫେବରାଇଟ ମତେ ବହୁତ ଭଲ ଲାଗେ। କଙ୍କଡା ହଁ
ଟ୍ରାଏ କରିବା ଠିକ ଅଛି। ହୁଁ ଆ ମନେ ଅଛି ଯୋଉ ଯୋଉ ଯୋଉ ବନିତା ଯାଇଥି ସେ ଯେତେବେଳେ ମଜିବା ପାଇଁ ଗଲା ସେଇଟାଳିଆ ରୋଜି ଫଟୋ ଉଠଉଥିଲା ସେତେବେଳେ ରୋଜିକି କିଏ ଗୋଟେ ଠେଲି ଦେଲା ସେ ପୁରା ଉଦା ହେଇଗଲା ମାନେ ଏତେ ଜୋର ସେ ଫଟୋବି ମୁଁ ଦେଖୁଥିଲି ମାନେ ଶ ବିସ୍ୱାଶ ସେଇ ଫୋନ୍ରେ ସେଇ ଫଟୋ ମୁବି ଏଇନା ଦେଖି ମତେ ଏତେ ହସ ଲାଗୁଥିଲା ମୁଁ ତମ କଥା ମନେ ପଡ଼ୁ ତମେ ଫଟୋ କ୍ଲିକ କରିଥିଲ ନା।
ହଁ ହଁ ହଁ ସେତ ଖାଲି ମତେ ହିଁ ଡାକୁଥିଲେ।
କୁହନି ମୁଁ ସେ ଫଟୋ ଦେଖିକି ଏତେ ହସିଛି ମୁଁ ଭାବିଲି ତମର କଥା ହିଁ ମନେ ପଡିଲା ସେ ଟାଇମ୍ ରେ ମୁଁ ସେଇଥିପାଇଁ ଜଷ୍ଟ ତମକୁ କଲ କରିଥାନ୍ତି ତମେ ମତେ କଲ୍ କରିଲ। ଆଉ ଖାଇସାରିଲଣି ନା ଖାଇନ?
ନାଇଁରେ ମୁଁ ଖାଇଦେଇକି ଆସିଥିଲି ତ ଏଇସୁ ସନ୍ଧ୍ୟା ବେଳେ ବାହାରକୁ ଟିକେ ଯାଇଥିଲୁ ଖାଇଦେଇକି ଆସିଥିଲୁ ତ ଏବେ ଆଉ ଭୋକ ନାହିଁ ରାତି ସେ ସେଇ ଦଶଟା ସାଢ଼େ ଦଶଟା ହେଲେ ଯଦି ଭୋକ କରିବ, ଟିକେ ଭାବୁଚି ଖାଇଦେବି।
ଓହୋ ମୁଁ ଭାବୁଛି ସେଥିରେ ପିକିନିକ୍ ଆମେ ଗୋଟେ ସେଡୁଲ ରେଡି କରିନବା ସେଡୁଲ ଅନୁସାରେ କାମଟା କଲେ କାମଟା ବି ଭଲ ହବ ମାନେ ଟାଇମ୍ ଟାଇମ୍ ଆମେ ଆମେ ଏଥର ଯାଇଥିଲେ ଫେବୃଆରୀ ନା ଠିକ୍ ସେ ଡ୍ୟାନ୍ସ କରିପାରିଲେ ନା ଠିକ୍ ସେ ବୁଲି ପାରିଲେ ଖାଲି ଜଗାକୁ ଦର୍ଶନ ଯାହା ଟିକେ କରିଦେଲେ, କରିକି ତାପରେ ପଳେଇ ଆସିଥିଲେ ଆଉ
ଜଗାଙ୍କର ଦ ଜଗା ର ଦର୍ଶନ କୋଉ ଆମେ ଭଲସେ କରିପାରି
ହଁ ସେଇଟା ତ ଠିକ୍ କଥା ବହୁତ ଭିଡ଼ ଲାଇନ ଯୋଉ ବାରିକେଟ୍ ଲାଗିଥିଲା ବେରିକେଟ୍ ପୁରା କ୍ଲିୟର କରିକି ଗଲା ବେଳକୁ ତ ମୋର ଟାଇମ ପଳେଇଥିଲା ଆମେ
ବହୁତ ଗରମ ଆଉ ମୁଁ ତ ଏବେ ବି ଶୁଣିବାକୁ କୁ ପାଉଛି କି ମାନେ ଜଗନ୍ନାଥଙ୍କ ମନ୍ଦିର କେବେ ବି ଆଉ ଫାଙ୍କା ହିଁ ଫାଙ୍କାରେ କେହି ଲୋକ ଆଉ ଦର୍ଶନ କରିପାରୁନାହାନ୍ତି ଯେବେ ଯିବ ସେବେ ଭିଡ।
ଠିକ୍ କଥା କହିଲ। ସାଙ୍ଗ କାହିଁକି ନା ଲୋକ ସଂଖ୍ୟା ବଢୁଛି ଲୋକ ସଂଖ୍ୟା ବଢିବାକୁ ଏଇ ଯୋଉ ସିଷ୍ଟମ ବି ସବୁ ଅଲଗା ପ୍ରକାର ହେଇଗଲାଣି ମାନେ ଆଉ ଯାଇ ହିଁ ହଉନି।
ତାପରେ ତାଙ୍କ ତାଙ୍କର ଲୀଳା ଗୋଟେ ଅଦ୍ଭୁ
ହଁ ଠିକ୍ କଥା ଡୋରି ନଲାଗିଲେ ଯାଇପାରିବନି ସେଇଠି ଯାଇଥିବ କିନ୍ତୁ ତାଙ୍କ ପାଖ
ହଁ ସମସ୍ତେ ବି ଜାଣିଗଲେଣି କି ସେ ଚଳନ୍ତି ଠାକୁର ବୋଲି କି ତାଙ୍କ ପାଖରେ ଯାହାବି କହିଦେଲେ ସେ ସମସ୍ତଙ୍କର ଗୁହାରି ଶୁଣନ୍ତି।
କଳି ଯୁଗରେ ଯୋଉ କହନ୍ତି ଜୀବନ୍ତ ଠାକୁର
ସେଇଥିପାଇଁ ଦେଖୁଛ ଆଉ କୋଉ ମନ୍ଦିରରେ ଏତେ ମାନେ ହଉଛନ୍ତି ଲୋକ ବାକି ଜଗନ୍ନାଥଙ୍କ ମନ୍ଦିର ଅପେକ୍ଷା ଆଉ କୋଉ ମନ୍ଦିରରେ ଏତେ ଲୋକ ହିଁ ନାହାନ୍ତି।
ମୁଁ ଏଥର ଭାବୁଚି ଆମେ ଦାରିଙ୍ଗବାଡି ଯିବା ଗୋଟେ ସିଡିଲ୍ ବନେଇଦବା ଫାଷ୍ଟେ ତ ଆମେ ସମସ୍ତେ ସେଠୁ ଗାଡ଼ିରେ ବସିବେ ତାପରେ କଣ କରିବାନା ମିୟୁଜିକ୍ ଦାୟିତ୍ୱ ଟା ଜଣଙ୍କୁ ଦେଇଦେବା। ଗୀତ ଦାୟିତ୍ୱ ଜଣଙ୍କର ସିଏ ଖାଲି ଗୀତ ବଜେଇବ ମାନେ ସେ ଆମ ସ ନାଚିବ ତା ସହିତ ଗୀ ଗୀତ ଦାୟିତ୍ଵ ଟା ତା କାହିଁକି ନା ଆରଥରକୁ ଯାହାକୁ ଦିଆ ହୋଇଥିଲା ଗୀତ ଦାୟିତ୍ୱ ସିଏ ପୁରା ଯୋଉ ନାଇଣ୍ଟି ଯୁଗରୁ ଏମିତି ଗୀତ ଲଗେଇଲା ଯେ
ହଁ ହଁ ଶୁଦ୍ଧ ପୁରୁଣା ମିଳି ଗୀତ ଲଗେଇଲେ ସିଏ।
ଗୀତ ଅଛି ଭଲ ଭଲ ଗୀତ ଅଛି। ସେ ଏକଦମ ଯୋଉ। ଓ ତେରା ନାମ କ୍ୟା ହେ। ତେରା ନାମ ତୋ ବତା ୟେ। ସିଏ ମାନେ ମୁଁ ନିଜେ ହିଁ ଭୁଲିଗଲି। ଗୀତ ନାଚ ପିକନିକ ଯିବା ମାନେ ସେମିତି କିଛି ଧୁମ ଧାମ୍ ଗୀତ ହେଲେ ଗୋଡଟା ଉଠିବ ଆଉ। ଏମିତି ଏଇ ଗୀତରେ ସବୁ ଗୋଡ ଉଠିବ ସେ ସବୁ ବ୍ରୋକନ ହାର୍ଟ ବାଲା ଗୀତ ମାନେ ବିରହ ବାଲା ଗୀତ। ସବୁ ଲଗଉ। ହେଲା ତ ଏଥିରେ ଆମେ କଣ କରିବା ନା ଯାହା ବେଶୀ ଗୀତ ପସନ୍ଦ ଆମେ ତାକୁ ହିଁ ଗୀତ ଦାୟିତ୍ୱ ଟା ଦେଇଦବା। ନା କଣ କହୁଛୁ ଆମେ ରଶ୍ମିକୁ ଦେଇଦବା। ସେ ଗା
ହଁ ହଁ ହଁ ତାର ପି ବହୁତ ସେ ନଲେଜ ଅଛ
ହଁ ଆମେ ସେଟାକୁ ହିଁ ଦେଇଦବା ତାପରେ ଗୀତ ଦେଇ ଜଣକୁ ଦବା ପାଣି ପାଣି ଟା ମେନ୍ ଆମେ ପାଣି ନେଇକି ଯିବା ଆରଥରକ ଫେବୃଆରୀରେ ପାଣି ପ୍ରୋବ୍ଲେମ ବହୁତ ହେଇଥିଲା। ସେଠି ପାଣି ବି ନ ମିଳିବାକୁ ତାପରେ ଆମେ ବି ପାଣି ନେଇକି ଯାଇନଥିଲେ। ଦାରିଙ୍ଗବାଡି ରେ କୋଉଠି ପାଣି ଅଛି କଣ ଅଛି ଆମେ କଣ ଜାଣିଛନ୍ତି। ଆମେ ପାଣି ହି ନେଇଯିବା ବହୁତ। ସାରା ପାଣି ନେଇଯିବା ପିଇବା ପାଇଁ। ପରେ ଯେମ୍ତି ପିଲାମାନୋନ ହଇରାଣ ନ ହୁଅନ୍ତୁ। ମୋର ପ୍ରପର ସି ବିଲ୍ ବନେଇଥିବି କଣ କଣ ଆମ ସାଙ୍ଗରେ ଯିବ ଆଉ ସେ ଯିବାର ଦାୟି ଠିକ କି ନାଇଁ ଏବେ ଠିକ୍ ଅଛି।
ହଁ ହଁ ଠିକ ଅଛି ତମେ ବନେଇକି
ଦି ମାନେ ମୁଁ ଦେଖିବି ସର୍ଚ୍ଚ ବି କରିଦେଇଥିବି ହଁ।
ହଁ ମୋତେ ବି କିଛି ଦାୟିତ୍ୱରେ ଦେଇଦେବ ଯେଉଁ ଦାୟିତ୍ୱ ଦେଲେ ବି ଚଳିବ ମୁଁ କରିଦେବି ହ୍ୟାଣ୍ଡେଲ କରିଦେବି। ତ ତମେ ଗୋଟେ କାମ କରିବ ତମେ ଗୋଟେ ଗ୍ରୁପ ଟି କ୍ରିଏଟ କରିଦବ ଯାହା ଫଳରେ କି ଆମେ ସବୁ କଥାବାର୍ତ୍ତା ସେଇଥିରେ ହିଁ ହେଇପାରିବା। ସମସ୍ତେ ସାଙ୍ଗ ହେଇକି ୱାଟସ୍ ତା ପରେ ଗୋଟେ ଗ୍ରୁପ ଖୋଲିଦବ।
ଠିକ କଥା କହିଛ ଗ୍ରୁପ କରିଦେଲେ ସୁବିଧା ହବ ସେଇଥିରେ ବି ସବୁ ଆଲୋଚନା କରିପାରିବ ଆଉ ସମସ୍ତେ ନିଜ ନିଜର କଥା ବି ରଖିପାରିବେ କି ଆମେ କୋଉଠି ଯିବାଟା ଠିକ ହବ ଆଉ କେବେ ଯିବା କଣ କରିବା ଆମେ ଦୁଇ ଜଣୁ ତ ପୁରା ଫାଇନାଲ। ବୁଲିବା କଥା କହିଲା ମାନେ ଆଗେ।
ନାଇଁ ସମସ୍ତେ ବି ରାଜି ହେବେ ଦେଖିବ ସମସ୍ତେ ରାଜି ହେବେ। ହଉ ଠିକ୍ ଅଛି ଶୁଣ ତମେ ଗୋଟେ ଗ୍ରୁପ କ୍ରିଏଟ୍ କର ଏବେ ଗ୍ରୁପ କ୍ରିଏଟ୍ କରିକି ସେଥିରେ ମେସେଜ କର ସେଥିରେ ଆମେ କଥା ହେଇଯିବା।
ଠିକ ଅଛି ତାହେଲେ ଗ୍ରୁପ୍ କୁ ଆସ କଥା ହବା।
ହଁ ହଁ ଧନ୍ୟବାଦ ଆଜ୍ଞା।